ହଁ କୁହ?
କଣ କରୁଛ?
କଣ କରୁଛୁ?
ବସିଥିଲ?
ହେଲା।
ହୁଁ କହିଲି ବସିଥିଲ?
ହଁ ଏଇଠି ଘର ଓଳୋଉଛି।
ଓହୋ ଖ ହୋଉ ଭଲ ଏମିତି କାମ କର। ହୁଁ
ହଁ ଟିକେ ତା ଯେତେବେଳେ ଯାହା ଇଚ୍ଛା ଟିକେ କରିଦବା କଥା ଆଉ। ଲେଟ୍ ହେଲାଣି ସନ୍ଧ୍ୟା ଦିଆହବ ନା ଘର ଟିକେ ଓଳେଇଦେଲେ ସନ୍ଧ୍ୟା ଦିଅ ହବ, ଆଉ ଦୁଆର ଦୁଆର ଓଳିଆ ହଉଚି। ମା ଓଳଉଚନ୍ତି ମୁଁ ଟିକେ ଘର ଓଳେଇ ଦଉଚି ଆଉ। ଆଉ କଣ କରୁଚ?
ଆଉ କଣ କରିବି, ଏଇଠି ଆସିଥିଲୁ ଆମେ ଟିକେ ସାଙ୍ଗ ପିଲା ସବୁ ଟିକେ ବୁଲିବା ପାଇଁ ଆଉ ଟିକେ ଆଉ।
ଭଲ ବୁଲିଲେ ତ ମଜା ଆଉ।
ଆରେ ଏମିତି ମାନେ ଆପ୍ ଆମର ଗାଁରେ ଗୋଟେ ଲାଷ୍ଟ ମୁଣ୍ଡ ଅଛି। ମାନେ ଏମତି କହିଆକୁ ଗଲେ ଗୋଟେ ପୋଖରୀ ପାଖ ଅଛି ଲାଷ୍ଟ ପାଖ, ସେଇଟି ଆମେ ସେ ସବୁ ସାଙ୍ଗ ପିଲା ମାନେ, ପାଞ୍ଚ, ଛଅ ଜଣ ଝିଅ ପିଲା ସବୁବେଳେ ସନ୍ଧ୍ୟାବେଳ ଏଇ ଟାଇମ୍ ରେ ଯାଉ ଟିକେ, ବସା ଉଠା କରିକି ଆସ, ଆଉ ଗପାଗପି କରିକି ଆଉ।
ଭଲ ଆଉ, ଏ ପାଗଟା ବି ବଢିଆ ହେଇ ଟିକେ-ଏ ଯାଇକି ବସିବା ପାଇଁ କହୁଚି।
ସେଟି ବହୁତ ହି, ଭଲ ଲାଗେ କାରଣ ଗଛ ଅଛି ନା?
ହୁଁ, ହୁଁ।
ତ ସେଟି ବସିବା ପାଇଁ ବହୁତ ଭଲ ପବନ ହରିଆଆ ଦିଏ ଖରାଦିନେ ପ୍ରାୟତ ଆମେ ଯାଉନୁ କାଇଁ କଇଲ, ସବୁ ପୁଅ ପିଲାମାନେ ଯାଇ ବସନ୍ତି, ବୋଲି ଖରା ବେଳିଆ ଟେମ୍ ରେ ଆମେ ଏଇ ସନ୍ଧ୍ୟାବେଳେ ଟିକେ ଯାଉ ମନ ହେଲେ।
ସବୁଠି ତ ସେ ପୁଅ ପିଲା ଆଉ, ଝିଅ ପିଲା ହେ ଗଲେ ଦେଖିକି ବସିଆ କଥା ଆଉ। ଘରେ ତ ଦିନ ସାରା ହୁଁ। ଘରେ ତ ଦିନ ସାରା ବସିଆ କଥା, ଟିକେ ଚାରିଟା ବେଳେ ମାଇଣ୍ଡ ଫ୍ରେସ୍। କୋଉଠିି କି ବୁଲି ଆସଥିଲେ? ଟିକେ ବାହାର ବୁଲି, ଟିକେ ବାହାର କୁ କୁହ!
ମୁଁ କଇଲି ଟିକେ ବୁ ବୁଲିଆ ସେଠେ ନୁହଁ। ମାନେ ସାଙ୍ଗ ପିଲା ମାନେ ଆମେ ସବୁ କଣ କଣ ମାନେ କଲୁ, କଣ ନାଇଁ? ଏଠି ସାଙ୍ଗ ମାନଙ୍କ କତିରେ ବସିଲେ ଗପ୍ ପିଲେ ଭଲ ଲାଗେନି କି?
ହଁ, ହଁ ସେଇଟା ତ ଠିକ୍ କଥା, ନାଇଁ ଟିକେ ମାଇଣ୍ଡ ଫ୍ରେସ୍ ହେଇ ଯାଇ ଟିକେ ଭଲ ଲାଗେ। ବାହାରକୁ ଗଲେ ଆମେ ମାନେ ଏଇଠି ଯାଇକି ବୁଲି ଆସିଲେ, ଗାଁ ଭି ତେରେ, ଆମକୁ ଯେମିତି ଲାଗେ ଆମେ ଗୋଟେ କୋଉଠି ଟିକେ ବୁଲି ଦେଇ ଆସିଲେ, ଚାରିଟା ବେଳେ। ଟିଏ ବୁଲି ଆସିଲି, ଘରେ ତ ସବୁବେଳେ ନା!
ଖାସ୍ କରି ଆମ ପରମ ମିତ୍ର ମାନେ ସବୁ ଥିଲେ। ହେଁ ହେଁ ହେଁ।
ସମସ୍ତେ ବି ସେଇ ସାତ ଆଟ୍ ଟା ବାହାରକୁ ଯିବା କଥା ମୁଁ ବି ଯାଏ। ବାହାରେ ଟିକେ ଆମ ଗାଁ ଲାଷ୍ଟ ବୁଲିକି ଆସୁ, ବସିକି ତ ଆଁ ମୋ ସାଙ୍ଗ ପଳେଇଚି, ଦି ତିନି ଦିନି ହେଲା ନାହିଁ ଆଉ। ମୁଁ ଏକା ଘରେ ବସ୍ ସଦ କଥା ଆଉ ହୁଁ, ହୁଁ। ସାଙ୍ଗସାଥି ସମସ୍ତଙ୍କ ସହିତ କ ସମସ୍ତେ କ ମାନେ ଇଏ କରିପାରିବେ ତ, ଆଁ ଯାହା ସହିତ ଟିକେ ଜଣଙ୍କ ସହିତ ତ ବଣ୍ଡିଙ୍ଗ୍ ଭଲ ହବ ନା ତ
ଅହଁ, ହଁ।
ଯାହା ସହିତ ଟିକେ ବୁଲି ଆସିଲେ ଭଲ ଆଉ। ବର୍ଷା ହଉଛି ଏବେ ନା ଛାଡି ଯାଇଚି?
ବର୍ଷା ନାହିଁ, ପାଗ କିନ୍ତୁ ବହୁତ ମସ୍ତ ପାଗ ଅଛି। ପୁରା ଥଣ୍ଡା ଥଣ୍ଡା ପାଗ। ଭଲ ଲାଗୁଛି ଥଣ୍ଡା ପାଗ।
ଆଜି ପୁରା ଯୋଉ କଣ କହିଲ? ମୁଢି ପାଗଟା ଆଜି ହେଲେ ଭଲ ଲାଗିବ।
ହ, ଗୋଟେ ମୁଢି, ହା ହା ହା, ମୁଢି ମିିକ୍ଚର ପିଆଜ
କଇକି ମିକ୍ସଚର ହଁ ପୁରା ଅଲଗା ପ୍ରକାର ଲାଗିବ।
ଯମି, ପୁରା ଯମି ଯିବ ସନ୍ଧ୍ୟାବେଳ।
ହଁ ସନ୍ଧ୍ୟା ବେଳେ ଜମିଅ। ଆଉ ବର୍ଷା ହେଲେ ପକୁଡି।
ହେଁ ହେଁ ଅଁ।
ବର୍ଷା ଟିକେ ଅଧିକ ହେଲେ, ପକୁଡି ଖାଇବାକୁ ଭଲ ଲାଗେନି? ଆମର କଣ ଅନି ଅଛି? ପାଗକୁ ଅନେଇକି ମୁଡ୍ କଣ ଖାଇବା କଥା?
। ହଁ ପା ସମସ୍ତେ ଟିକେ କଣ ହେଇଗଲେ ଭଲ । ହଁ ଫାଷ୍ଟ ଖାଇବା କଥା ସେ
ହଁ।
କଣ ଖାଇବା ଭଲ ଲାଗେ ଯୋଉ ଆମର ଫାଷ୍ଟ ଫୁଡ ଉପରେ?
ମୋତେ ଫାଷ୍ ରେ ଚାଉମିନ ଟ ଭଲ ଲାଗେ। ହଁ ବା ଚାଓମିନ୍ ହ୍ୟାଲୋ।
ଆଉ କଣ?
ମୁଁ କହିଲି ଚାଉମିନ ଟିକେ ଭଲ ଲାଗେ ଚାଉମିିନ। ଚିକେନ ମତେ ଆଇଁଷ ଟିକେ
ଚାଓମିନ୍। ଆଉ ଚିକେନ ପକୋଡା?
ହୁଁ ଚିକେନ ମତେ ଏତେ ଟା ଭଲ ଲାଗେନି। ମାନେ ଆଇଁଷ ଏତେ ଭଲ ଲାଗେନି। ହଁ।
ଭଲ କିଏ ତ ଜଣେ କହିଲେ। ନ ହେଲେ ସମସ୍ତଙ୍କୁ । ଖାଅ ଚିକେନ ପକୋଡା?
ହଁ ଖାଏ, କିନ୍ତୁ ବହୁତ ଭଲ ଲାଗେ ଚାଉମିନ ହୁଁ।
ଓଃ, ଆଉ ସେ ଯୋଉ କଣ ମୋମୋ, ପିଜ୍, ଜା ବର୍ଗର
ନା ନା ନା ପିଜଜା ଖାଏ କିନ୍ତୁ ମତେ ବର୍ଗର ଆଉ ମୋମୋ ଭଲ ଲାଗେନି।
ଗୁପଚୁପ୍ ଟା ଭଲ ଲାଗେ ନା ଭଲ ଲାଗେନି?
ଓହୋଃ କୁହନା ମତେ ବହୁତ
ଖାଇବାକୁ ଇଚ୍ଛା ହବ ମୁଁ କହିଦେଲି। ଝିଅ ପିଲାଙ୍କୁ ଗୁପଚୁପ କଥା କହିଦେଲେ ଖାଇବାକୁ ହିଁ ଇଚ୍ଛା ହୁଏ।
ଗଲେ ଯଦି ଗୁପ୍ ଚୁପ୍ ବାଲାଟେ ଥିବ ରାସ୍ତା ତା ଉପରେ ଆଉ କଣ କୋଉଠି ମନ ହଁ।
ନା ନା ଗୁପଚୁପ କଥା ମନେ ପଡିଗଲେ ସେ ଦିନଟା ସାରା ଲାଗେ ମୁଁ ଗୁପଚୁପ୍ ଟିକେ ଖାଇବି ଖାଇବି। ଖାଇଦେଲେ ମନ ଶାନ୍ତି।
ସ୍ ମନ ପୁରା ଶାନ୍ତି।
ଗୋଟେ ଗୋଟେ ପିଲା ଅଛନ୍ତି ତାଙ୍କୁ ଭଲ ଲାଗେନି। ଝିଅ ପିଲା ତାଙ୍କୁ ଖଟା ଭଲ ଲାଗେନି।
ହୁଁ କେମିତି ଯେ? ମୁଁ ଭାବେ ସେ ଝିଅ ପିଲା ନୁହନ୍ତି।
ଝିଅ ପିଲା କଥା, ମୁଁ ବି ସେ ଭାବେ। କାହିଁକି ନା କିିଏ ଏମିତି । । ।
ହୁଁ କିନ୍ତୁ ଜାଣିଥିବ ଗୋଟେ ଗୋଟେ ପୁଅ ପିଲାଙ୍କୁ ମାନେ ଗୁପଚୁପ ମାନେ ଖଟା ଫଟା ପାଣି ତାଙ୍କୁ ଭଲ ଲାଗେ। ପୁଅ ପିଲା ମାନଙ୍କୁ ବି।
ହଁ ମୁଁ କଣ କହୁଛି କି ପୁଅ ପିଲା ଏମିତି ପୁଅ ପିଲା ତାଠୁ ଅଧିକ ଖଟା ଖାଉଥିବେ।
ତ ହଁ ଯାହା କହିଲ।
ପସନ୍ଦ ଜଣେ ଜଣେ ଥାଆନ୍ତି।
କଣ କରୁଛୁ ନା କରୁନୁ ବା ପାଠ କରୁନୁ ହାଡେ କୁଆଡ଼େ ଅନଉଛୁ। ଉ ହୁଁ। ଆଉ?
ଆଉ କଣ କୁହ।
ହ ଆମର ଏବେ ଗୋଟେ ପ୍ଲାନିଂ ହେଇଛି ପିକନିକ ଯିବାର। କଣ ନୟାଗଡ଼ ନା କଣ।
ନୟାଗଡ ଆମର ରାମ ମନ୍ଦିର।
ହଁ ହଁ ଆ ସେଠାରେ ଗୋଟ କଣ ନୂଆ ରାମ ମନ୍ଦିର ନା କଣ ଗୋଟେ ତିଆରି ହଉଛି ନା କଣ।
ହଁ ହେଇଛି ତ ହେଲାଣି ତ କେବେଠୁ ଅହଁ ନୟାଗଡରେ।
ଭଲ ଜାଗା, ଭଲ ବୁଲି ଆସ ଆମେ କେବେଠୁ ପ୍ଲାନିଂ କରୁଛୁ କିନ୍ତୁ ଯାଇ ହିଁ ପାରୁନୁ।
ହଁ, କରିଛନ୍ତି ତ ଦେଖିବା କଣ ହଉଛି। ମାନେ ପାଗ ଯୋଗ ଦେଖିକି କଣ ଲଘୁଚାପ ଘରିକା ହେଇଛି ନା।
ଏବେ ବର୍ଷା ପାଗ ହେଲାଣି ନା ତ ଖରା ଆଉ ଶୀତ ଦିନେ ଭଲ ବୁଲିବା ପାଇଁ।
ହୁଁ, ଖରା ଦିନ ନୁହେଁ ଖାସ କରି ଶୀତ ମାନେ ଡିସେମ୍ବର ଆଡକୁ।
ହଁ ଡିସେ ତ ଚଳିବ ଖରା ଦିନେ ବୁଲିକି ଆସି ହବ କିନ୍ତୁ ବର୍ଷା ଦିନ ତ ଭଲ
ଭଲ ଲାଗିବନି ଯାହା କହିଲ, ଅବିକା କଣ କରୁଛନ୍ତି ସବୁ? ଏଇଟା ଗୋଟେ ଗ୍ରୁପ ତରଫରୁ ହଉଛି ବୁଝିଲ।
ହୁଁ ସେ ଯହା ବି ହଉ ଗ୍ରୁପ ହଉ କି କି ହଉ ଆମେ ବୁଲି ଆସିଲୁ ଟିକେ
ହଁ! କିନ୍ତୁ ଜାଣିଛ ସତ କଥା କହିବି ମତେ ଜମା ଭଲ ଲାଗୁନି କିନ୍ତୁ କିନ୍ କିନ୍ତୁ କିନ୍ତୁ ମତେନୁଁ ଭଲ ଲାଗୁନି ଯିବା ପାଇଁ କାହିଁ କହିଲ ଏଇ ଯୋଉ ଏଇ ଯୋଉ ସ୍ତ୍ରୀ ଲୋକମାନେ ଯାଉଛନ୍ତି ଆମେ ତା ଦେହରେ ଦି ଜଣ ଝିଅ ପିଲା।
ଓହୋ ଏମିତି ହଁ ସ୍ତ୍ରୀ ଲୋକଙ୍କ ସହିତ ଗଲେ ତମ ମୁଣ୍ଡ ଖରାପ ହେଇଯିବ!
ପୁରା ବୋରିଙ୍ଗ, ବିଶ୍ଵାସ କରିବନି ମାନେ ଜମାରୁ ବି ଭଲ ଲାଗେନି ତାଙ୍କ ମାନଙ୍କ ସାଙ୍ଗରେ ଯିବା ପାଇଁ। ଖାଲି ଗ୍ରୁପରେ ଅଛି ବୋଲି ବାସ୍ ଖାଲି ଯିବା କଥା ନହେଲେ ନାଇଁ।
ହଁ, ମୁଁ ସେ ଭାରି ବୋରିଂ ସେଇ ଆମର ମହିଳା ସମିତି ହ୍ୟାଲୋ ମହିଳା
ହଁ ବା!
ଓହୋ, ହଁ ହଁ ନାଇଁ ସ୍ତ୍ରୀ ଲୋକଙ୍କ ସହିତ କିଛି ନାଇଁ ଯେ ସେମାନେ କିଏ କିଏ କୁଆଡେ ଗଲାଣି କିଏ ହଜି ଗଲାଣି କିଏ ଶାଡେ ଗଲାଣି।
ନାଇଁ ନାଇଁ, ସିଏ କଣ କରିବ କହିଲ? ଖାଇବା, ବସିବା, ଫୋନ ଦେଖିବା, ସବୁଥିରେ ରୋକଠକ୍ ଗାଡିରେ ଯାଉଥିବ ଫୋନ ଦେଖିଲେ ତମେ ଝିଅ ପିଲା ଗୁଡାକ କାାଇଁ ଏତେ ଫୋନ ଦେଖୁଛ ଇଏ କରଛ ସିଏ କରଛ ମସ୍ତିନାହିଁ ପା ସ୍ତୀ ନାହିଁ ହସ ନହିଁ କିଛି ନାହିଁ।
ନା, ନା, ସେଇଟା ଲଗାଅନି।
ଉଁ, ସେଇଠୁ ଭଲ ଲାଗେନି।
ସେଇଟା ତ ଠିକ କଥା, ସେଥିପାଇଁ ଯିବାକୁ ପ୍ରାୟ ସମସ୍ତଙ୍କୁ ସେ ସ୍ତ୍ରୀ ଲୋକ ସୁ ଆମେ କହୁ ଗୋଟେ ଝିଅ ହିଁ ବାହା ହେଇ ସାରିଲା ଗୋଟେ ସ୍ତ୍ରୀ ହେଇଯାଉଛି ମାନେ ଗୋଟେ ସ୍ତ୍ରୀ ଲୋକ ହେଇଜାଉଛି କିନ୍ତୁ ନାଇ ସିଏ ଚେଞ୍ଜ ହେଇଯାଉଛି।
ମାଇଣ୍ଡ ହିଁ ଚେଞ୍ଜ ହେଇଯାଉଛି ତ ଭଲ ଲାଗିବ କହିଲ ଦେଖିଆ?
ନା, ସ୍ତ୍ରୀ ଲୋକଙ୍କ ସହିତ ଯିବାକୁ ମୁଁ ଯାଇଥିଲି ମୁଁ ଦିଇଥର ଯାଇଛି ହେଲା ସ୍ତ୍ରୀ ଲୋକଙ୍କ ସହିତ ମାନେ ଏ ତି ଯାଆନ୍ତି ଯଦି କୋଉଠିକି ତ ଯାଅ ଭାରି କୁହନ୍ତି ଯେବେ ହଁ ତାହେଲେ ଚାଲ ଯିବା ବୁଲି ଆସିବା। ସିଏ ଭାଇ ସିଏ କିଏ କୋଉଠି ବସିଲାଣି କାହାର ଦେହ କଣ ହେଇଗଲାଣି ସିଏ ମୋବାଇଲ ଦେଖିବନି ଜୋରରେ ହସିବନି ଜୋରରେ ହସିଲେ ଝିଅ ପିଲାଗୁଡାକ ଏତେ ଜୋରରେ କଣ ହସୁଛ! ଯଦି ଆଗରେ ପଳେଇବ ଆଗରେ କଣ ପଳଉଛ କିଏ କୁଆଡେ ଯଦି ବାଉଳା ହେଇଯିବ!
ଜିଦ ହେଇଯିବ ହଁ ଏସବୁ କଥା ତ ସେ ପାଇଁ ଟିକେ ବି ଭଲ ଲାଗେନି! ମୁଁ ସେଇଆ ଭାବେ ମୁଁ କହେ ସେବି ଆମ ଭଳିଆ ଝିଅ ଥିବେ ନା ନାଇଁ କେବେ ସ୍ତ୍ରୀ ଲୋକ ହେଇଯାଇ ଏ ମାନେ ବାହା ହେଲା ପରେ ହେଇଗଲେ ଏମିତି ଆମେ ବୋଧେ ଆମେ ବି ମ୍ୟାରେଜ୍ କରିସାରିଲାପରେ ମାଇଣ୍ଡ ସେଟ୍ ସେଇଆ ହେଇଯିବ ବୋଧେ ଆଉ!
ହଁ ସତ କଥା ମାନେ ହବ ଆମେ ହିଁ ମନା କରିବା ହେଇଯିବ କିନ୍ତୁ କଣ କରିବା ମତେ ଜମା ଭଲ ଲାଗେନି ମୁ ସେଇ ମନ ମନେ ଇଚ୍ଛା ହଉଛି ଇଚ୍ଛା ହଉନି!
ନାଇଁ ଯାହା ହଉ ଗୋଟେ ଜାଗା ଛାଡ ସେମାନେ ସବୁଥିରେ ରୋକ ଲଗେଇବେ ଆମେ ଗୋଟେ ଜାଗା ବୁଲିକି ଆସିବ ମୋ ମାଇଣ୍ଡ ସେଇଟା ଏଇଆ ମୁଁ ସିଏ ଛାଡ ସେ ଯାହାବି କୁହନ୍ତୁ ଆମେ ଟିକେ ଗୋଟେ ଜାଗା ତ ଆମେ ଦେଖିଦେଇକି ଆସିବା ଏବେ ରି ସେଣୁ ଯାଇଥିଲୁ ସେମାନେ ଏଇ ସ୍ତ୍ରୀ ଲୋକଙ୍କ ସହିତ ବାଲୁଙ୍କେଶ୍ୱର ତାପରେ ସାକ୍ଷୀ ଗୋପାଳ। ଆ ତାପରେ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଯୋଉ ଏଠି ନା ଆମର ସୁଆଣ୍ଡୋ।
ହୁଁ ହଁ।
ହଁ ସିଆଡେ ସବୁ ଯାଇଥିଲୁ ଏ ସ୍ତ୍ରୀ ଲୋକ ହୁଅନ୍ତୁ ସିଏ ତାଙ୍କର ଅଲଗା ଆମେ ପହଞ୍ଚିଲା ପରେ ଆମେ ଅଲଗା ଆମେ ବୁଲି ସାରିଲେ ତାଙ୍କୁ ଖୋଜୁ ସେ କୁଆଡେ ଗଲେ? ଆ- ଆମ ଆମକୁ ଡାକିବନି ଅମେ ଆମ ବୁଲିସାରି ଫଟୋ ଫୋଟୋ ଉଠେଇ ସାରିଲେ ସହିତ କଥବାର୍ତ୍ତା।
ଥିଲେ ଏଇ ଭାଉଘରିକା ସବୁ ଯାଇଥିଲେ ବଡ ବୋଉ ହରିଆ ସବୁ ଯାଇଥିଲେ। ମୁଁ ବୁଲିବା ପାଇଁ ଯାଇଥିଲି ହେଲା। ଲିଙ୍ଗରାଜ ମନ୍ଦିର ପାଖରେ ଆମକୁ କହିଲେ ତମେ ଆମେ ଯୋଉ ଦି ଜଣ ଝଅ ପିଲା ଥିଲୁ ମାନେ ଦାଦା ଝିଅ ମୁଁ ଆମକୁ କହିଲେ ତମେ ଫୋନ ଟା ଧରିକି ଏଇଠି ବସ ଆଉ ଆମେ ବୁଲିକି ଆସଉ ତାପରେ ତମେ ଯିବ କହିଲେ ଆମକୁ ହେଲା। ଆମେ ଫୋନ୍ ଧରି ବଇଛୁ ତମେ ଗଲ ବୁଲିବା ପାଇଁ। ଆମେ ଲାଇନରେ ଠିଆ ହେଇଛୁ ମାନେଲାଇନ ହେଇଗଲାଣି ନା ଲୋକ ଠିଆ ହେଇଯାଉଛନ୍ତି। ଲାଇନ ଦେଇଦେଇ ଗଲେ ଆମେ କହିଲୁ ଏମିତି କାଇଁ ବାହାରେ ଠିଆହେବା ଚାଲ ଲାଇ ମୁଁ ତାକୁ କହିଲି ମୋ ଦାଦା ଝିଅ କୁ କହିଲି ଚାଲେ ଆମେ ଲାଇନ ରେ ଠିଆହେଇଜିବା ଆଉ ସେମାନେ ଆସିଲେ ଆମଠୁ ଫୋନ ନେଇଯିବେ ମନ୍ଦିର ପାଖାପାଖି ତ କତିରୁ ଆମେ ଆମର ଯିବା। ମା ଆମେ ବିଶ୍ୱାସ କରିବନି ଆସି ଯଉ ସୋଦା ତମକୁ ଗୋଟେ ଜାଗାରେ ଠିଆ କରେଇଥିଲି ତମେ ଯାଇ ଆଉଟେ ଜାଗାରେ ଠିଆ ହଉଛ ଅମକ କରୁଚ ଢିଙ୍କି କରୁଚ ଆଉ ଦରଶନ ଆମେଉ କରିନୁ ଦିଟାଜାଙ୍କ ସେମାନେ କରିକି ଗଲେ ଆଉ ଆମେ ଆଉ କରିନୁ।
ଭଲ ଆଉ ଆଉ ଏତେତେ ହେଲେ ରାଗ ଲାଗି
ରାଗ ଲାଗିବନି ମାନେ ଯେଉଁ ସୋଦା ମାନେ ବିଶ୍ୱାସ କରିବନି କି ପାଟି ମତେ କଲେ ଲାଷ୍ଟ ମତେ କହିଲେ ତୁ ତାକୁ ଏମିତି ଇଏ କରୁଛୁ ସିଏ କରୁଛୁ ଆରେ ଆ ମୁଁ କ କୁଉ ପଳେଇଛି ମାନେ କୁଆଡେ ଯାଇ ବସିଛୁ ଅଲଗା ଲାଇନ ତ ଦେଇଚୁ ନା ମୁଁ ଯତେ ମାନେ କଣ କହିଲାରୁ ଉତର ଦିଆ ହଉଛି ଇଏ କରାହଉ ସିଏ ମତେ ସେଇ ଯଉ ଜମାରୁ ବି ଭଲ ଲାଗେନି।
ଯଦି କିଛି ତମେ କହିବ ଭୁଲ ଜିନିଷ ଯଦି ବି ଘରେ ବି କଣ କହୁଥିବ ମା ତମେ କହିଦବ ଉତ୍ତର ଦେଲାଣି ମୁହଁ ଉପରେ କଥା କହିଲାଣି ଏ ଯାଇକି କଣ କରିବ ତମେ ଭୁଲ କଥା କହିବ ଆମେ ଆଜି ମାନେ ଆଗରୁ କଣ ଥିଲା? ଏବେ ଆଉ କିଏ ଛାଡୁ- ଛାଡୁଛନ୍ତି ନାଇଁ ଭୁଲ କଥା କହିଲେ କିଏ ଶୁଣିବ।
ନାଇଁ ସାରୁ ଶୁଣ ଗୁରୁଜନଙ୍କ କଥା ଆମେ ମନା କରୁନୁ କିନ୍ତୁ ଗୋଟେ ଜିନି ଗୋଟେ ଲିମିଟ ଅଛି ନା ତାର।
ସେଇ ଯୋଉଠି ଥରେ ଲେଖା ହେଇଛି ଗୁରୁଜନଙ୍କ କଥା ମାନିବ। ସେଇଥିରେ ବି ଲେଖା ହେଇଛି ଭୁଲ ଜିନିଷକୁୁ ତମେ ଠିକି ବୋଲି ପ୍ରମାଣ କରିବନି। ତ ଯୋଉଟା ଭୁଲ ସେଇଟା ଭୁଲ ସେ ଗୁରୁଜନ କହିଲେ ବି ଭୁଲ।
ଲୋ ଇଏ କଣ ଶୁଣୁଚନ୍ତି।
ତାକୁ ଲାଗେ ଯଦି ଆମେ ଠିକ୍ କୋହୁଚୁ ଠିକ୍ କଥା ଛୋଟ ବଡ ଉଠେଇ ନେ ସମସ୍ତଙ୍କର ଆତ୍ମା ହିଁ ଗୋଟେ ନା ସେଇଟା ଭୁଲ କଥା। ଏ ତାଙ୍କ ମାଇଣ୍ଡ ସେଟ୍ ଗୋଟେ ହେଇଗଲା ଆଉ ଗୋଟେ କଥା ଗାଁରେ ମାଇଁଣ୍ଡ ସେଟ୍ ରହିଚି ଆଉ ବାହାରେ ନାହିଁ ଗାଁରେ ହିଁ ଏଇ ମାଇଣ୍ଡ ସେଟ୍ ଟିକେ ରହିଯାଇଚି। ଏବେ ଟିକେ ଗୋଟେ ଗୋଟେ ଗାଁରେ ଚେଞ୍ଜ ହେଲଣି।
ଚେଞ୍ଜ ହେଇଗଲା ଚେଞ୍ଜ କଣ କହିଲ ପିଲା ଯୋଉ ସବୁ ଏବେକା ପିଲା ଯୋଉ ଜେନେରେସନ ପିଲା ପଢିକି ଏବେ ସବୁ ମାନେ ମ୍ୟାରେଜ କରି ଆସିଗଲେଣି ସେ ଷ୍ଟେବୁଲରେ ରହିଗଲାବେଳ କୁ ଆଉ ନାହିଁ।
ଚେଞ୍ଜ ହେଇଗଲାଣି ଏମିତି ଡ୍ରେସ୍ ପିନ୍ଧିବନି ସେମିତି ଡ୍ରେସ୍ ପିନ୍ଧିବନି। ବାହାରେ ହସିବନି ଆମେ ଯଦି ହସିବୁ ତାହେଲେ ମାନେ ଆମେ ହସିବୁନି କଥା ଜୋର କହିବୁନି। ମୁଁ ଟିକେ ବଡ ପାଟି କରେ ହେଲା। ଆମେ ଘରେ ଏତେ ଜୋର ହସୁଚୁ କଣ ପାଇଁ ବଡ ପାଟି କରିବୁ ମୋର ତ ବଡ ପାଟି ମୁଁ କଣ କରିବି। ମୁଁ କଥା ମୁଁ ଯଦି ଆମ ଗାଁ ଫାଷ୍ଟରେ ଠିଆ ହେଇକି କାହାକୁ